ହୁଁ।
ହୁଁ ସେଇଆ କହୁଥିଲି ନା। ଯାତ୍ରା କଥା ରଥଯାତ୍ରା କଣ ପାଇଁ ହୁଏ ଜାଣିଛ।
ନା କଣ।
ରଥ ଯାତ୍ରା ହେଲା ଜଗନ୍ନାଥଙ୍କର ମାନେ ଜଗନ୍ନାଥ ଯେତେବେଳେ ତାଙ୍କ ମାଉସୀ ମା ମନ୍ଦିର କୁ ଯାଆନ୍ତି। ତ ସେଥିପାଇଁ ରଥଯାତ୍ରା ପାଳନ କରାଯାଏ। ସିଏ ସିଏ ଆମ ଭଳିଆ ମଣିଷ କଣ କରନ୍ତି ଯୁଆଡେ ଯାଆନ୍ତି ଗାଡି ଟା ବାହାର କଲେ ପଳେଇବ କିନ୍ତୁ ର ରଥଯାତ୍ରା ଏଇ ଭଳି ଆମେ ସେଇ ଗାଡ଼ିରେ ବସିକି ଗଲା ଯାଉଥାଉ କିନ୍ତୁ ଆମ ରାଜା ଅର୍ଥାତ ଆମ ଜଗନ୍ନାଥ ଠାକୁର ବହୁତ ମାନେ ଯାହାଙ୍କୁ କହନ୍ତି କୋଟିପତିୀ କୋଟି ପତି କଣ ବହୁତ୍ ବହୁତ ଧନ ସମ୍ପତ୍ତି ତାଙ୍କ ସେ ବର୍ଷରେ ଥରେ ସେ ତାଙ୍କ ରଥ ତିଆରି ହେବ ସେ ରଥ ଟା ନସ ବ-ଭଙ୍ଗା ଯିବ ମାନେ ଗୋଟେ ଥରରେ ହିଁ ସେ ଯିବେ ବାସ୍ ଆସିବେ। ଆମେ ମାନେ ବହୁତ ତାର ତ ସବୁ ଅଛି ଗୋ ସେ ଥରେ ଯିବ ସେ ଗାଡି ଟା ଭଙ୍ଗା ହବ ଆମେ ସେ ଗାଡିରେ ଯାଉଥିବା ଆସ ଯାଉଥିବା ଆସୁଥିବା ସେ ସମିତି ବାଟେ ଯିବେ ଥରେ ବାସ୍ ତ ଗାଡି ଭଙ୍ଗା ହବ ହୁଁ ହୁଁ ଆଉ ସେ ରଥ ସେ ଯାଆନ୍ତି ମାଉସୀ ମା ଘରକୁ ସେଠି ପୋଡପିଠା ଖାଆନ୍ତି ନଅ ଦିନ ଯାଇକି ରହନ୍ତି ଭାଇ ଭଉଣୀ ତିନି ଜଣ ରହନ୍ତି।
ଭଲ କ ଯାହା ଯାଆନ୍ତି ଭାଇ ପରିବାରକୁ ନେଇକି
ହଁ ପରିବାର କିନ୍ତୁ ତା ସ୍ତ୍ରୀକୁ ନେଇକି ଯାଆନ୍ତି ନି ମାଙ୍କୁ ନେଇକି ଯାଆନ୍ତି ନି ସେଥିପାଇଁ ମା ରାଗେଇଥାନ୍ତି ଯେତେବେଳେ ରଥ ନେଇକି ଆସନ୍ତି ସେ ରଥକୁ ଭାଙ୍ଗି ଦେବେ। ପାଇଁ ଆସନ୍ତି କିନ୍ତୁ ତାଙ୍କ ରାଗ ଶାନ୍ତ କରିବା ପାଇଁ ଜଗନ୍ନାଥ ଜାଣି ଶୁଣି ନେଇକି ଆସିଥାନ୍ତି। ହେଲା, ଆ ମିଠା ରସଗୋଲା ନେଇକି ଆସିଥାନ୍ତି। ମା ପୁରା ସ ମିଠା ଦେଖୀ ପୁରା ସନ୍ତୋଷ ହେଇଯାଆନ୍ତି। ମା ପୁରା ସନ୍ତୋଷ ହେଇଯାଆନ୍ତି ଆଉ ଭାଙ୍ଗନ୍ତିନି ରଥକୁ। ଏରା ରଥଯାତ୍ର ର ବହୁତ ଷ୍ଟୋରି। ସେଇ ଯଉ ରଥଯାତ୍ରା ରେ ଗୋଟେ ସେ ଯଉ ମା ଙ୍କ ର ଉପରେ ଯୋଉଠି ଆମେ ଭୋଗ ଖାଆନ ଅଭଡା ଫଭଡା ଭୋଗମଣ୍ଡପ ସେଇ ଭୋଗମଣ୍ଡପ ଆଡକୁ ଥାଏ ଗୋଟେ ଚାହାଣୀ ମଣ୍ ମଣ୍ଡପ ସେଇଠି ଥାଇକି ମା ଲକ୍ଷ୍ମୀ ରଥ କୋଉଠି ହେଲା କଣ କୁ କେତେ ଦୂର ଗଲା ସେଇଠି ଅନେଇକି ଦେଖନ୍ତି ଚାହାଣୀ ମୁଣ୍ଡପରୁ। ଆଉ ଜଗନ୍ନାଥ ମନ୍ଦିର ତ ପୁରା ଅଲଗା ନୀତି ନୀତି ଆଉ ସେଠି ଜଗନ୍ନାଥ ମନ୍ଦିରରେ ଯେତେବେଳେ ଅବଢ଼ା ତିଆରି ହୁଏ ସବୁଠାରୁ ଉପ ପରେ ବସିଥିବା ହାଣ୍ଡି ଟି ଆଗେ ହୁଏ।
ହଁ,
ସେ ମା ଲକ୍ଷ୍ମୀ ରାନ୍ଧନ୍ତି ନା ସେଥିପାଇଁ ସେଠି ସବୁ ଅଲ ଅଲଗା। ଆମେ ଘରେ ଯୋଉଟା କରୁ ତଳେ ଯୋଉଟା ହବା କଥା ଆଗେ ହବା କଥା ନା ସେଠି ଉପରେ ଯୋଉଟା ଥିବ ସେ ତାଡ ହ ଆଉ ସେଇଠି ଉଁ ଆଉ ସେଇ ଅ ମାନେ ମନ୍ଦିର ରେ ଉ ଉ ଯୋଉ ଭୋଗ ହୁଏ ଯ ଛପନ ଭୋଗ ଯୋଉ ହୁଏ ସେ ଭୋଗ ରେ ଆଳୁ ପଡ଼େନି। ନା ନା ମାଟି ଆଳୁ ପଡେ ହେଲେ ଆଳୁ ପଡେନି। ଆଉ ବିଲାତି ବି ପଡେନି କାହିଁକି ନା ସେ ବିଲାତି ଟା ଯେତେବେଳେ ଇଂରେଜ ମାନେ ଆସିଥିଲେ ସେଇ ଟାଇମ ସେ ନେଇ କି ଆସିଥିଲେ ଟମାଟୋ କୁ ମାନେ ବିଲାତିକୁ ସେଥିପାଇଁ ବିଲାତି ଟା ସେ ତ ଆଗରୁ ହଉ ନ ଥିଲା ସେଟା ଗୋଟେ ମାନେ ଉତ୍ପାଦିତ ଦ୍ରବ୍ୟ ପରେ ପରେ ହେଇ ଚି ସେଥିଲାଗି ବିଲାତି ବି ପଡେନି।
ଓଉ ପଡେ।
ହୁଁ ଟମାଟ ପଡେନି ସେଥିରେ। ଆମେ କଣ କରିଛେ ଯାହାଟା କଲେ ଟମାଟୋ ଟା ପକେଇଦେ ଯିଛିେ କିନ୍ତୁ ଟମାଟୋ ଟା ଆମ ଦେଶର ଖାଦ୍ୟ ନୁହେଁ ପରିବା ନୁହେଁ।
ଭଲ କଥା।
ହୁଁ। ସୂର୍ଯ୍ୟ ମନ୍ଦିର ସବୁ ଅଲଗା ଅଲଗା ସବୁ ଯୋଉଟା ଜାଣିବ ନୂଆ ନୂଆ ଜିନିଷ।
କେତବେଳେ କେବେ ଯିବୁ ହେଲେ କେବେ। ହଁ ଯିବି ନା ଯେତେବେଳେ ଯିବ ତା ପଖ ଖାଇବା ଥିବ
ହୁଁ ସବୁ ବେଳେ ଖାଇବା। ସକାଳେ ରନ୍ଧା ହୁଏ। ଆଉ ଗୋଟେ କଥା ଯଦି ଠାକୁରଙ୍କ ଇଏରେ କିଛି ଗୋଟେ ଅବେ ବ୍ୟବସ୍ଥା ଦେଖାଯାଏ। ମାନେ ସେ ଯୋଉ ଖାଇବା ଅନୁସାରେ କିମ୍ବା ପୂଜା ଅନୁସାରେ ସେ ସେ ଖାଇବା ଟା ପୁରା ହେଲା ପୋତି ଦିଅନ୍ତି ମାଟିରେ ନେଇକି ପୋତି ଦିଅନ୍ତି। ତାକୁ କେହି ଖାଆନ୍ତିନି ମହାପ୍ରଭୁଙ୍କ ପାଖରେ ପ୍ରସାଦ ହୁଏନି କି ଲୋକମାନେ ବି ଖାଆନ୍ତିନି। ଏକା ସହିତ ଯେତେଯେତେ ଭୋଗ ହେଇଥିବ ସେ ସବୁକୁ ନେଇକି ମାଟି ତଳେ ପୋତି ଦିଆଯାଏ।
ତାହଲେ ବହୁତ ବଡ ଏରିଆ ଟା କରାହେଇଥିବ ତ?
ହଁ ସେଇଭଳିଆ ଏରିଆ ଅଛି। ସବୁ ପୋତିଦେବେ ନେଇକି କି ସେ ମାଟିରେ ନେଇକି ସବୁ ପୋତିଦେବେ ସେଇଥିଲାଗି ଉଁ ତାକୁ କହନ୍ତି ମହା ସ୍ନାନ ବେଳେ ବେଳେ ଠାକୁର ମାନେ ଲୋକ ଦେଖୁଥିବେ। କିନ୍ତୁ ବେଳେ ବଳେ ଉଁ ଯେତେବେଳେ ବହୁତ ଭିଡ ହେଇଯାଏ ଲୋକ ମାନଙ୍କର କାର ଖଣ୍ଡିଆ ଖାବରା ହେଲା ଟିକେ ମନ୍ଦିର ଭିତରେ କାର ଗୋଡ ଛିଣ୍ଡି ଗଲା କି ର ହେଲା ସେ ପୁଣି ସେ ଭୋଗ ଯଦି ଠାକୁରଙ୍କ ହେଇଥିବ ତାକୁ ବିଳମ୍ବ କରାଯିବ। ଠାକୁର ଦର୍ଶନ ବି ରଭ ହବ ଠାକୁର ଆଉ ଥରେ ଗାଧେଇବେ ମହାସ୍ନାନ କରିବେ। ତାପରେ ଯାଇ ଦର୍ଶନ ଦେବେ। ଆଉ କହ।
ହୁଁ।
ହଁ ହାଲୋ।
ହଁ।
ଜାଣିଥିଲ ଏସବି ବିଷୟରେ?
ନାଁ।
ହୁଁ।
ଆଉ ଥରେ ଯୋଉଁ ଗୋଟେ ଦେଖିଛ ନା ଯୋଉ କିନ୍ନର ବୋଲି ଯାଇକି ସେ ଭିତରୁ ନେଇକି ଡେଇଁ ପଡିନଥିଲା।
ହୁଁ ସେଟା ତ ତାର ଗୋଟେ କଣ ଥିଲା ଯୋଉଁ ତୋରଣ ପାଖରେ ତୋରଣ ନୁହେଁ ତା ଏପଟକୁ ଡେଇଁଥିଲା ତୋରଣରେ ତା ମା ଲକ୍ଷ୍ମୀ ଅଛନ୍ତି। ମା-ମା-ମା ଲକ୍ଷ୍ମୀ ତରୁଣ ଲକ୍ଷ୍ମୀ ତରୁଣ ନା ସେଟା ନୁହେଁ। ସେଠି ନୁହେଁ ଆଉ ଟିକେ ଆଗକୁ କଉଠି?
ଅଭିମାନଥିଲା କଣ?
ସେଠି ତ ଆମର କେବଳ ହିନ୍ଦୁ ଲୋକ ହିଁ ଯାଇପାରିବେ ଭିତରକୁ ଅଣ ହିନ୍ଦୁ ତ ମନ୍ଦି ର ଭିତରେକୁ ପ୍ରବେଶ ନିଷେଧ ଅଛି ଆଉ। ଯେତେ ବଡ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଯେତେ ବି ଆସିଲେ ସେ ଯଦି ହିନ୍ଦୁ ନୁହଁନ୍ତି ତାହେଲେ ସେ ମନ୍ଦିରକୁ ଦର୍ଶନ କରିପାରନ୍ତିନି।
ହୁଁ ଯିବା ପୂର୍ବରୁ ଲେଖା ହେଇଛି। ତମେ ଯଦି ନୁଚେଇକି ଯିବ ଏଟା ତମର
ସେଟା ବା ଲେଖା ହେଇଛି। ଯିବା କଥା ନୁହେଁ ଯିଏ ନ ମାନିବ ଆଉ ତାକୁ ଆଉ କଣ କରିପାରିବା।
ହୁଁ।
କିନ୍ତୁ ଅଧା ଲୋକ ଯାଆନ୍ତିନି ଅଣନ୍ତୁ ସେ ମାନନ୍ତି ନିଜକୁ ସେ ଯାଆନ୍ତିନି ସେ ନିଜ ଧର୍ମଟା ସବୁ ଦେଖନ୍ତି ସେଥିପାଇଁ ଅଧା ଲୋକ ବି ଯାଆନ୍ତିନି।
ହୁଁ ଠିକ କଥା ନିଜର ଧର୍ମ ନିଜର।
ହଁ।
ସାଲ ବେଗ ପୁଣି ମନ୍ଦିର ଭିତରକୁ ତ ଯାଇ ପାରିଥାନ୍ତା ନା ସେ ମନ୍ଦିର ଭିତରକୁ କଣ ପାଇଁ ଗଲାନି।
ହୁଁ ଆଉ ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀ ତାଙ୍କ ସବୁ ମନା ହେଇଛି। ଯିବା ଯିବା ପାଇଁ।
ଆଉ ଗୋଟେ କି ଗୋଟେ ନା ମୁସଲିମ୍ ସେ ଯୋଉ ମୁସଲମାନ ସମ୍ ସମ୍ପ୍ରଦାୟର ସେ କେତେ କୋଟି ଦାନ କରିଥିଲା, କିନ୍
ସାଲବେଗ କଣ ଯାଇ
ହଁ ସେ ଭିତରକୁ ଯାଇପାରିବନି ବୋଲି ଉଁ ପ୍ରଭୁ ଆସ୍ ଆସିକି ସେଇଠି ଦର୍ଶନ ତାକୁ ଦେଲେ ତା ପାଖରେ ରହିବ, ସାଲବେଗ ଯୋଉ ଆଶ୍ରମ ସେଠି ରହିବ। ତାପରେ ରଥ ଗଡ଼ିବ। ନହେଲେ ସେଇଠି ସେଇଠି ସେଇଟି କମ୍ପଲସରିଟା ରଥ ତ ରୁହେ ନା।
ସାଲବେଗ ଆଶ୍ରମ ହେଇଠି ଅଛି
ଦାସିଆ ବାଉରୀ ଯିଏ ନଡିଆ ସେ ଘାଟି ଗଡ ଗଡି ଅଛି ସେଠି
ହଁ ହଁ ସେଠି ଅଛି ଆମ ଏଇ ଯୋଉ ବନ୍ଧୁ ମହାନ୍ତି ଆଶ୍ରମ, ସେଇ ଯୋଉ ପଶ୍ଚିମ ଦ୍ୱାର ପଟେ ନାହିଁ?
ହୁଁ ହୁଁ।
ବନ୍ଧୁ ମହାନ୍ତି ଆଶ୍ରମ ଗୋଟେ ଅଛି, ଯୋଉଠି ପାଦୁକ ଗୁଡା ଆସିକି ପଡେ। ପେଜ ନଳା।
ହୁଁ।
ବହୁତ ଲୋକ ବହୁତ ଲୋକ ଆଜି ତ ପ୍ରବଳ ଭିଡ ହେଇଥିବ ରବିବାର। ପୁଣି କାଲି ସ୍ନାନ ପୂର୍ଣ୍ଣିମା ତ ଆଜି ଅଧା ଲୋକ ଯାଇଥିବେ କାଲି ଦେଖିବା ପାଇଁ ଆଜି ଅଧାରୁ ଭିଡ଼ ଲଗେଇ ଦେଇଥିବେ।
ଏଇ ରଥଯାତ୍ରା ଟାଇମରେ କେବେ ଯାଇଛୁ ନା ଯାଇନୁ?
ନାଁ କେବେ ଯାଇନି। ରଥଯାତ୍ରାରେ ଯିବ କେମତି ଏତେ
ତା ଧେରେ କେତେ ଦଳା ଚକଟା କେତେ କଣ ହବ, ଲୋକ ଜାଣିଥାନ୍ତି ତା ତାପରେ ବି ଲୋକ ଯାଆନ୍ତି।
ଠାକୁରାଣୀ ଦେଖିବା ପାଇଁ ଆଉ।
ହ
ଦେଖିଆକୁ ତ ଠାକୁରଙ୍କୁ ସମସ୍ତେ ପାଗଳ। ସେଇଲା ଠାକୁରଙ୍କୁ ସମସ୍ତେ ଦେଖିବା ପାଇଁ ଚାହାଁନ୍ତି। ତାକୁ ଦେଖିବେ ତ କାନ୍ଦି ପକେଇବେ।
ହୁଁ।
ଆମ ଓ ଓଡ଼ିଆଙ୍କର ସିଏ ମଉଡ଼ାମଣି।
ସେ ଯୋଉ ରତ୍ନଭଣ୍ଡାର ବି ଗ ରତ୍ନଭଣ୍ଡାର ଗୋଟେ ସାପ କାଳେ ଅଛି?
ହ
ହୁଁ
କହୁଚନ୍ତି ତ ସାପ ଅଛି ବୋଲି କିନ୍ତୁ କିନ୍ତୁ ଅଛି କି ନ ଅଛି
ତାହେଲେ ରତ୍ନଭଣ୍ଡାର ଥରେ ମାନେ ଖୋଜା ହଉଥିଲା, କେତେ କଣ ସୁନା
ହଁ ସେଇ ଯୋଗୁ ଗୋଟେ ଅଭିନେତା କିଏ ଗୋଟେ ଅଭିନେତା କିଏ ସେ ପାଇଁ ସେ ଅଭିନେତା କିଏ ବା ସେ କହିଲା କି ଆଉ ରତ୍ନ ଚାବି କାଠି ହଜି ଯାଇଛି ବୋଲି, ତା ପାଇଁ ବହୁତ ଖୋଳ ତାଡ଼ ହେଲା ଇଏ ହେଲା ତାପରେ ସେଉ କାଠି ହଜି ନଥିଲା କାଠି ଥିଲା। ସେଇଠି ତ ହ ଠାକ ଠାକୁରଙ୍କ ସବୁ ଅଛି, ସେ କହିଲେ ହଜି ଯାଇଛି। କିଛି ହଜିନି ସବୁ ଥିଲା। ଆଉ ତମେ ଯାଅ କଁ ବାହାର ସନ୍ କୁଆଡ଼େ ବୁଲା ବୁଲି କରିବ ନାଁ ନାଇଁ କୁଆଡ଼େ ବୁଲା
ହଁ ବୁଲାବୁଲି ହଲା ହଲି ସବୁଆଡେ ଅଛି ହୋଉ ରଖ
ହୋଉ ଯାଆନ୍ତୁ ବାଏ।